ଉଁ କଣ କରୁଥିଲେ?
ହଁ ଏଇ ବସିଛି ଆଉ କଣ କରିବା?
ଆଉ ଖିଆପିଆ ସଇଲାଣି?
ହଁ ଖିଆପିଆ ସଇଲାଣି।
ଓହୋ ରଜରେ କୁଆଡେ ବୁଲିବାକୁ ଯାଇଥିଲ ବୁଲାବୁଲି ହଁ ଖାଇକିରି ବି ଆସି ବସସି ଆଉ।
ରଜରେ ବୁଲାବୁଲି କଣ ଏଇ ଗାଁ ପାଖରେ ବୁଲାବୁଲି ହେଇଥିଲା ଗୋଟେ ଦିନ କପିଳାସ ବୁଲାବୁଲି କରିକି ଆସିଥିଲୁ।
ଆଉ ଗୋଟେ ଥର ଯାଇଥିଲୁ ସେଆଡେ ଆମଢ ସେପଟ ଲାଇନ ଆଉ ଗୋଟେ ଲାଇନ ଯାଇଥିଲୁ ସେ ଗଟେ ମନ୍ଦିର ଅଛି। ସପ୍ତସଯ୍ୟା ଶିବ ମନ୍ଦିର ଅଛି ସେଠି ବି ଯାଇଥିବି ଦିନଟେ ଆଉ।
ଆଉ ଗଣେଶ ପୂଜା ଦଶହରା ଭଲ ତମ ଆଡେ ହୁଏ?
ହଁ ଗଣେଶ ପୁରା ଆସର ବହୁତ ଭଲରେ ହୁଏ ଆଉ।
ଉଁ ଆ ଆଉ ଘରେ ସବୁ ହଁ ଆମ୍ପଟେ ହୁଏ।
ଓହୋ ଆଉ ଗାଁରେ ସବୁ କେମିତି କଣ ଭଲସ
ହୁଁ ଗାଁରେ ସବୁ ଭଲ।
ଚାଷ ବାସ କେମିତି କଣ ଚାଲିଛି?
ଆଉ ଚାଷ ଚାଲିଛି ଆଉ ତଳି ପକା ହେଇଛି। ହୁଁ ତମେ ତଳି ଫଳି ପକେଇ ସାରିଲଣି କି?
ହଁ ଆମର ତଳି ପଡିଲାଣି ତଳି ହେଇ ଆସିଲାଣି ଆଉ। ଚାଚାରିଆଙ୍ଗୁଳ ଆଉ
ଆମ ତ ସେଇଭଳିଆ ହେଇଛି ଆଉ।
ଥିଲ ନାହିଁ ବୁଲିବା ପାଇଁ
ହଁ ପୁରୀ ଯାଇଥିଲୁ ଭେଣି ଯିବାର ଅଛି।
ଚାଲିଛି ମାନେ ରଜ କେମିତି କଣ ଗାଁରେ ପାଳନ କଲ?
ହୁଁ ରଜ ଗାଁ ରେ ତ ପାଳନ ଗୋଟେ ଦିନ ରହିଲୁ ଲାଷ୍ଟ ରଜ ଦିନ, ଫାଷ୍ଟ ରଜ ଦିନ ପଳେଇଥିଲୁ। ସିଆଡେ ଆମର ବିରଜା ଠାକୁରଙ୍କ ଆଡେ ଯାଇକି ବୁଲାବୁଲି କରିକି ଆସିଥିଲୁ ସିଆଡେ ଦିଦିନି ଆଉ ଆଖଣ୍ଡଳମଣି ଯାଇଥିଲୁ ହାରି ସିଆଡ଼େ ଦୁଇ ଦିନ ବୁଲାବୁଲି କରିକି ଆସିଲୁ ଆଉ
ଆଉ ଘର ପାଖରେ କଣ ମନ୍ଦିର ଫନ୍ଦିର କିମ୍ବା ପାର୍କ କିମ୍ବା ନଦୀ ଏମିତି କଣ?
ଆମ ଘର ପାଖରେ ମନ୍ଦିର ଅଛି ନଦୀ ବି ଅଛି । ତମ ଘର ପାଖରେ କଣ ନଦୀ ମନ୍ଦିର ଫନ୍ଦିର ଅଛି କି?
ହଁ ଆମ ଘର ପାଖରେ ମନ୍ଦିର ଅଛି, ନଦୀ ଅଛି ଅଛି ତାପରେ ଗୋଟେ ଛୋଟ ପାର୍କଟେ ବି ମନ୍ଦିର ଭିତରେ ହେଇଛି, ସେଟା ବି ଅଛି । ଆଉ ଗୋଟେ ଅଛି ଡାମ ଟାଇପ ର ଗୋଟେ ଅଛି ଟିକେ ଦୂର ହବ ବୋଲି ଦି କିଲୋମିଟର ଭିତରେ ଅଛି ଆଉ।
ସେଠିକି ଗାଧ ଗାଧଆ ପାଧୁଆ କରିବାକୁ ଯାଆନ୍ତି ନା ଯାଆନ୍ତି
ନାଇଁ ନାଇ ଡ୍ୟାମକୁ ଆମକୁ କିଏ ଗାଧୋଇବାଧା କରିବାକୁ ଯାଆନ୍ତି ବୁଲାବୁଲି କରିବାକୁ ପିକିକିକିକ କି ବୁଲାବୁଲି ଯି ଆସା ଯ ବ ତାଉଟା କରିବ, ଫଟୋ ଫଟୋ ଉଠେଇବ ଭିଡ଼ିଓ ଫିଡ଼ିଓ ବନେଇ ପାରିବ, ସବୁ କିଛି
ଆ ସେମିତି ବି ଆମର ଗାଁ ପାଖରେ ଗୋଟେ ଅଛି ଗୋଟେ ଗୋଟେ ହୁରି ହୁରି ଅଛି ସେଠି ପାର୍କ ଭଳିଆ ଅଛି । ସେ ସେଠି ବି ଯାଆନ୍ତି ସବୁ, ଫଟୋ ଫଟୋ ଉଠିବାକୁ ଯାଆନ୍ତି ।
ଓ
ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ଘରେ ସବୁ ଭଲ ଅଛି, ଏମତି ଚାଲିଛି। କି ଆଉ ତମର?
ସବୁ ଭଲ
ଓ ଭଲ ଆଉ କଣ ମାନେ ଖାଇ ଖାଇକିନା ବସିଛ ନାଇଁ କି?
ହଁ ଖାଇକିରି ଆସିକି ବସୁଛୁ ଆଉ ନଦୀ କୂଳରେ ଆସିକି ବସିକି ପବନ ଖାଉଛୁ ଆଉ
ଓହୋ ନଦୀ କୂଳ ବସି ତାହେଲେ ପବନ ଖାଉଛ? ନାଇଁ କି -?
ହୁଁ
ଆଉ କଣ ସବୁ ଚାଲିଛି କଣ?
ଯେଓ
ଓହୋ, କାମ ଫାମ ଚାଲିଛି ଆଉ, ପୁରୀ ତାହଲେ ଯିବାର ଅଛି ନାଇଁ କି?
ହଁ ପୁରୀ ଯାଇକି ବୁଲାବୁଲି କରିକି ଆସିବୁ ଦେଖି ଆଉ
ଓହୋ, ଆଉ କଣ ମାନେ ଆମର ଆଉ କଣ ଆଗକୁ ତମର ଗାଁ ରେ କଣ ଭଲ ପ ପର୍ବ ଯେମିତି କି ଏ ଫେମସ ଟାଇପ ର ଯେମତି ଭଲ ହଉଛି କଣ?
ଆମ ଗାଁ ରେ ତ ଫେମସ ଟାଇପ କହିଲକୁ ଆମର ଅଛି କାଳୀପୂଜା ଅଛି । ସେଆଡ଼େ କାର୍ତ୍ତିକେଶ୍ୱର ପୂଜା, ରାସ ପୂର୍ଣ୍ଣିମା ଆମର ଗାଁରେ ପୁରା ଫେମସ ପାଞ୍ଚ ଦିନ ଧରିକି ତାକୁ ପାଳନ କରୁ।
ହୁଁ।
ଆଉ ତମର ସେପଟେ କଣ ଭଲ ?
ଆମର ଏପଟେ ଶୀତଳ ଶଷ୍ଟି କି ନାଚ ଫାଚ ହୁଏ । ଦଣ୍ଡ ହୁଏ ଆଉ, ଅଷ୍ଟପ୍ରହରୀ ବି ବହୁତ ଭଲ ଭଲ ର ହୁଏ ଆଉ ତାପରେ ଲକ୍ଷ୍ମୀ ପୂଜା ବି ଟିକେ ସେମିତି ଭଲରେ ବି ହୁଏ।
ହୁଁ
ସେତେ ଭଲ ନୁହେଁ, ସେତେ କମ୍ ନୁହଁ, ଆଉ ଗଣେଶ ପୂଜା ବି ହୁଏ।
ଓ ହୋ
ଦଶହରା ନାଇଁ ଆମ ଦଶହ ନାଇଁ ମାନେ ଅଛି ଗାଁ ପାଖରେ ହୁଏ ଆଉ ଗାଁ ରୁ ପାଞ୍ଚ ଦଶ କିଲୋମିଟର ଭିତରେ ଆଉ ହଁ ଯାଏ । ଏପଟେ ପାଞ୍ଚେ ଏପଟେ ପାଞ୍ଚେ ମଝିରେ ଘର ଯାଏ ଆଉ
ଆଉ ଆ ରାତିରେ ପଳା ସକାଳେ ଆସହାରି ଆଉ।
ହଁ ରାତିରେ ଯାଉ ଦିଦିନି ତ ଯାଇ ରୁହେ ଏଠି ଆଉ ଦିଦିନି ରହିକିନା ଏଠି ବୁଲାବୁଲି
ଆ ତ ଗାଁ ପା ସେ ଯାହା ହେଲେବୁଲି କରିବାକୁ ଯିବ ଆଉ।
ହଁ ଆଉ ଯାହାହେଲେ ଆଉ ଆଉ କଣ ଧାନ? ଚାଷ ଖାଲି ନା ଆଉ କଣ ପାଖାପାଖି କଣ ଚାଷ କରାଯାଏ?
ହୁଁ ଧାନ ଚାଷ ପନିପରିବା ସବୁ ଚାଷ କରାହୁଏ। ତମର ସେପଟେ ପନିପରିବା ଲଗା ନାଇଁ କି?
କମ ଆମ ଗାଁ ପାଖିଆ ସବୁ ଫସ ଫସଲ ପଶୁ କୁଳିଆ ଲୋକଓରା ନା ସବୁ। ଆଉ ଭଲ ଚାଷ ବାସ କରନ୍ତି। ନାଇଁ ନାଇଁ ନଈ କୂଳିଆ ପଶୁ କୁଳିଆ ମାନେ ଯୋଉଟା କି ଫସଲକୁ ଫସୁ ନା ମାନେ ପଶୁ ପଶୁଇଏକୁ କରନ୍ତି ନଈ ଜଷ୍ଟ ବି ନଈ କୁଳିଆ ଲୋକ। ଚାଷ ବାସ ସବୁ ମାନେ କରନ୍ତି ଆଉ।
ଆ ହା।
ହୁଁ।
ଆଉ ଫୁଣି କୁଆଡେ ବୁଲାବୁଲି କରିବା ଯୋଜନା ଅଛି ନା ନାଇଁ?
ହଁ ଏଇ ବୁଲାବୁଲି କରିବାରେ ଯୋଗ ଅଛି ତ ମାନେ ପୁରୀ ଯିବାର ଅଛି ପ୍ଲସ ଗୋଟେ ଥର ପୁରୀ ଯିବାର ଅଛି ଏଇ ଯୋଉଟା ଠାକୁର ଯିଏ ମାଉସୀ ମା ଘରକୁ ଯେତେବେଳେ ଫେରିବେ ଏ ସରଣ ଶ୍ରୀକ୍ଷେତ୍ର ଯିବାର ଅଛି।
ହଁ ସେଠିକି ଗଲେ ଦେଖିକିରି ଆସିବେ ଆଉ।
ହଁ ହଁ ସରଣ ଶ୍ରୀକ୍ଷେତ୍ର ଯେ ଜଗନ୍ନାଥ ମନ୍ଦିର ଭଳିଆ ମନ୍ଦିର ଫନ୍ଦିର ସବୁ ହୋଇଛି। ଯେମିତି ଚାରିଦ୍ଵାର ହେଠିବି ସେମିତି ଚାରିଦ୍ୱାର ହେଇଛି ସେଠି ବି ସେମତି
ଆମ ଶରଣଶ୍ରୀକ୍ଷେତ୍ର ଟା କୋଉଠି ସେପୁରୀରେ?
ନାଇଁ ନାଇଁ ପୁରୀରେ ନୁହଁ ଏଟା ଆମର ପଟ ଲାଇନ୍ ଅଛି ଆଉ ଅନୁଗୁଳ ଲାଇନ୍ ଗଲାବେଳକୁ ଆମ ଢେଙ୍କାନାଳ ଠୁ ଅନୁଗୁଳ ଲାଇନ୍
ବୁଝିଲି ବୁଝିଲି ଆ ଦେଖିଚି ଦେଖ
ସରଣ ଶ୍ରୀକ୍ଷେତ୍ର ଆଉ ସେଠିକି ମୁଁ ଯାଇନି ଟୋଟାଲି ବି ଯାଇନି ଯିବି। ଯିବାର ଅଛି।
ନା ସେଠିକି ଯାଇଥିଲୁ ଦେଖିଛି ହେଠି ଭଲ ଅଛି ଦେଖିବା ଜିନିଷ ପ୍ରାୟେ ଭଲ ଅଛି। ବଡ ବଡ ବଡ ହା ସେ ଗୋଟେ ମୂର୍ତ୍ତି କରୁଛନ୍ତି ସୁ ସୁନା ଛତା ଫତା ଗୁରା ବହେ ଅଛି ଦେଖିକି ଆସିଛି।
ଆଉ କୁଆଡେ ଯାଇଛନ୍ତି ବୁଲାବୁଲି କରିବାକୁ ଯେମିତି କି ଭଲ ଫେମସ ଜାଗା?
ହରିଶଙ୍କର ଯାଇଥିଲୁ ସେପଟେ ଯାଇଥିଲୁ ହରିଶଙ୍କର ଯାଇଥିଲୁ। ନୃସିଂହନାଥ ଯାଇଥିଲୁ ଆଉ ଆମର ହୀରାକୁଦ ଡ୍ୟାମ ଯାଇଥିଲୁ ସେପଟେ ବୁଲାବୁଲି କରିକି ସମ୍ବଲପୁରରୁ
ହୁ।
ଏପଟେ ବହୁତ ଜାଗା ବୁଲାବୁଲି କରୁଛୁ ହୁମାଧୁମା ମନ୍ଦିର ସେପଟେ ବୁଲିଛି।
ହୁଁ ହୁମାଦୁମା ହଁ ଜାଣିଛି ସମ୍ବଲପୁର ଲାଇନି ସେଗୁଡା।
ହୁଁ ହୁଁ। ଆଉ ଯାଇଥିଲୁ ଡୁଡୁମା ଯାଇଥିଲୁ।
ତ ବହୁ
ଆଉ ଗଲା ଗଲା ବ ର୍ଷ ଯାଇଥିଲୁ ବୁଲିବାକୁ ଯାଇଥିଲୁ ଏପଟେ ଆମର କୋରାପୁଟୁ ଯାଇଥିଲୁ ଗୁପ୍ତେଶ୍ଵର।
ହୁଁ।
ସେପଟେ ଯାଇକରି ତଥାପି ସାତଟା ନଅଟା ଭଳିଆ ଜାଗା ଦେଖିକି ସେପଟେ ଆସୁଚୁ।
ଓଁ ହଁ।
ଏ ବର୍ଷ ଫେଣେ ଯିବାର ଅଛି ତାଂ କଲିକତା ଯେ-ଯେ ଯାଇକି ବୁଲି କି ଆସିବୁ। ଆମର ବର୍ଷକୁ ଥରେ ଯାଉଚୁ ସବୁ ବୁଲିବା ପାଇଁ ଆମ ବୋଲବମ୍ ପିଲା ସବୁ ବର୍ଷକୁ ଥରେ।
ଓହୋ ମାନେ ବୋଲ୍ ବମ୍ ପାଣି ଭାର ନେଇକି ବୁଲାବୁଲି କରିବାକୁ ଯାଉଚ ନା ଏଇ ପାଣି ଭାର ସଇଲା ପରେ
ଉଁ।
ପାଣି ଭାର ନେଇକି ଯାଉଚୁ ଏକାଥରେନା ନା ଏଇ ପାଣି ଭାର ସଇଲା ପରେ।
ନା ନାଇଁ ଆଗେ ଯୋଉଠିକି ଆମର ଯିବାର ଅଛି। ସେଇଠିକି ସେଇ ମନ୍ଦିର ପାଖ ତଥାପି ପାଞ୍ଚ ଦଶ କିଲୋମିଟର ଦୂରରୁ ପାଣି ନେଇଆଉଚୁ। ସେ ମନ୍ଦିରରେ ପାଣି ଢାଳି ସାରିଲା ପରେ ସେଇଠୁ ବୁଲାବୁଲି କରିକି ପାଞ୍ଚ ଛଅ ଦିନ ନାଖେ ବୁଲିକିରି ଆସୁ।
ଉଁ ହୁଁ।
ଆମର ବଡ ଆଇଚର୍ ଏକା ଥରେ ନେଇ ଯାଉଚୁ ଚବିଶି ଫୁଟିଆ।
ହୁଁ।
ହୁଁ ଚବିଶ ଫୁଟିଆ ନେଇଯାଉଚୁ ଏକା ଥରେ ଷାଠିଏ ସତୁରୀ ଛୁଆ ଯାଉଚନ୍ତି ଉଚନ୍ତି ଆଉ।
ଅ ହୋ ।
ରୋଷେୟା ଯାଉଚନ୍ତିଭାରି ରୋଷେୟା ଦି ଜଣ ନେଇ ଯାଉଚୁ ଗ୍ୟାସ୍ ନେଇଯାଉଚୁ ସବୁ ଖାଲି ଖାଇଲୁ ପିଇଲୁ ଗାଡିରେ ବସିକି ବୁଲିଲୁ।
ହଁ ହଁ ଭଲ ନା ଆଉ ସେମିତି ବୁଲାବୁଲି କରିକି ଏଞ୍ଜୟ କରିବନା ଆଉ। ଆଉ ଗାଁ କଣ ର ରଜରେ କଣ ମାନେ ଖାଲି ମହୋତ୍ସବ ହେଇଥିଲା ନା ନାଇଁ ସେମିତି
ନାଇଁ ରଜରେ ଆମର ହେଇଥିଲା ଦଣ୍ଡ ହେଇଥିଲା। ବାଗ୍ ଦଣ୍ଡ ମ ଉତ୍ସବ ହେଇଥିଲା ସଂକ୍ରାନ୍ତି କି।
ହୁଁ ହୁଁ।
ନା ରଜ ମହୋତ୍ସବ ଆମ ଗାଁ ପାଖାପାଖି ହୁଏ ଆଉ।
ଅ ହ ହୋଉ ଗାଁ ପାଖାପାଖି କଣ କେମିତି ଭଲ ପ୍ଲେସ୍ କଣ ଅଛି? ଯେମିତିକି ଜଣେ ଚାହିଁବ ପିକନିକ୍ କରିଯିବ କି ବୁଲାବୁଲି କରିିଯାଉ।
ହୁଁ ଗାଁ ପାଖାପାଖି ଆସିଲେ। ଗାଁଠୁ ଆମ ଗାଁଠୁ ତଥାପି ଚାରି ପାଞ୍ଚ କିଲୋମିଟର ଗୋଟେ ଭଲ ପାର୍କ ଟେ ଅଛି। ସେଠି ଯାଇ ବୁଲାବୁଲି କରିକି ଆସିପାରିବେ। ପ୍ଳସ୍ ଆମ ଗାଁ ଏ ସାତ କିଲୋମିଟର ହବ।
ସାତ ପାଞ୍ଚେ ବାର ଓ ତାପରେ
ଏପଟେ ଆମର ହବ ସେଇ ଦଶ ବାର କିଲୋମିଟର ହବ ଅଛି ମନ୍ଦିର। ଭଲ ଶିବ ମନ୍ଦିର ଅଛି ଏଠି। ପାର୍କ ଅଛି ହେଠିବି ଯାଇକି ବୁଲାବୁଲି କରିକି ଆସିପାରିବ।
ଉଁ ହୁଁ ସେ ଗୋଟେ ଲାଇନି ତ?
ହଁ ଏଟା ଯୋଉଟା କହିଲି ପାଞ୍ଚ ଛ-ଛଅ କିଲୋମିଟର ଏଟା ଗୋଟେ ଲାଇନ୍ ଏଟା ଯୋଉବାରେ ଦଶ ବାର କିଲୋମିଟର ହେବ ଆମ ଗାଁଠୁ ଏଟା ଗୋଟେ ଲାଇନ୍।
ଉଁ ହୁଁ।
ସେଟା ଧରି ନିଅ ଦକ୍ଷିଣ ପଟୁକୁ ଯିବ ଏଟା ଆସିବ ପଶ୍ଚିମକୁ ଆଉ।
ପଶ୍ଚିମ ଦକ୍ଷିଣ ଆଉ।
ହୁଁ।
ଆଉ କଣ ମାନେ ଖିଆ ପିଆ କଣ ହେଇଥିଲା ଆଜି?
ହଁ ଆ ଖାଇଥିଲୁ ଏଇନା ତ ଗରମ ଭାତ ଖାଇକି ଆସୁଚୁ ଆଉ।
ଗରମ ଖାଇ ଦେଇକି ଆସି ବୁଲୁଚୁ ଆଉ ନାଇଁ କି।
ହୁଁ ଆସ ସିକି ନଦୀ କୁଳେ ବସିିକି ପବନ ଖାଉଛୁ ଆଉ ।
ନଦୀ କୁଳେ ବସିଛି ପବନ ଖାଉଛ ।
ଆଉ କଣ କରିବୁ ।
ହୁଁ ହୁଁ ।
ତମର ତ ଖୀଆପିୟା ସଇଲାନି ତ ।
ହଁ ଖାଇପିଇ ଆସ ଖାଇ ପି କି ନା ଆସି ବସିଛି ଆଉ ମନ୍ଦିର ଗୋଟେ ଅଛି ସେ ମନ୍ଦିର ପାଖରେ ବସିଛି ଆଉ ।
ଆ ହ ।
ଦେଖିଦିଅ ଟାଇମ୍ ଦେଖ ।
ହଁ ହଉ ଭାଇ ରଖୁଛି ଆଉ ଟିକେ ପରେ କ ତମକୁ କଲ୍ କରୁଛି ଆଉ ହଁ ।
କଲ ତମପଟୁ କାଟିବ।